ହଁ ହ୍ୟାଲୋ ଏ ମ୍ୟାଗି ଖାଉଥିଲି।
ମାଗି କିଏ ମାମା ବନେଇଛନ୍ତି?
ହଁ ହଁ
ଓ ହଉ ଆଉ ଏଇଠି ଛାତରେ ବସିଛି ମେଘ ତ ହେଇଥିଲା ଏବେ ଟିକେ ଭଲ ପବନ ହଉଛି ଭକ ଟିକେ
ହଁ ଏମିତି ଟିକେ ଟିକେ ହାଲକା ମେଘ ହେଇଗଲେ ବି ଗରମ ଲାଗୁନି ଏେ ଭଲ ଲାଗୁଛି ଛାତରେ ବସିବାକୁ
ସେ ଛାତ ତ ଭଲ ଅଛି କିନ୍ତୁ ଘରେ ଯୋଉ ଗରମକୁ ହେଇ ଗରମ ଗରମ ଆଜି ପର୍ନ୍ତ ଭାଙ୍ଗନି ଏଇ ସଧୀନ ଦିଧର ତମର କଣ ହବ?
ସାଧନ ହାରକୁ ଆମେ ଝିଅ କରୁଛିବା ତା ବଡ ନାନୀ କ ଯିଏ ଧରିକି ପଳେଇଲା ଦର୍ଶନ ନାନୀ
ସିଏ ଧରିକି ପଳେଇଥିଲେ ତାହେଲେ।
ହୁଁ ଫେରାତ ହେଇ ଯାଇଥିଲି ସେ
ଓ ଆଉ ମୁଁ ଆଉ କଣ ଜହିିଲି ସେ ତ ବ୍ଲକ ରେ ସେଇ ଟାଇମ ରେ ଚାକିରି କରିଥିଲେ
ନାଇଁ ନାଇଁ ନାଇଁ ସିଏ ନୁହେଁ ତାଙ୍କର ଆଉ ଗୋଟେ ବଡ ନାନୀ ନା ପୁରୀରେ ଫା ଫା ହଁ ତାଙ୍କେ ତିନି ଭଣୀ ଗୋଟେ ଭାଇ ଆଶୁତସ ଷ୍ଟଡି ପଏଣ୍ଟରେ ମୁଁ ଯଉଠି ପଢଥିଲି ସେଠି ପ ପ୍ଲସ ଥ୍ରୀ କରୁଛି ନୟାଗଡ଼ ରେ
ମୁଁ ଖାଲି ତା ଭଉଣୀ କି ଆଉ ସାଧନାଙ୍କୁ ଦି ଜ ଯାକୁ ଚିହ୍ନଛି କି ଜାଣିଛି। ଆଉଇ ଏ ତ ନହ କଣ ତାହେଲେ ସାଧିନ ରେ ବାହାଘର ଏବେକୁ କରିବେ ଆଉ ନାଇଁ କି। ସେ ଜବ୍ ତ ପାଇଗଲାଣି ଆଉ ତାହେଲେ ଝିଅ କରିଥିଲ ତାଙ୍କୁ ନାଇ କି। ଆଉ ସେମିତି କିଛି ରିଲେଟିବ ନାହିଁ। ଲିପା କା ଟିକେ କ୍ଲୋଜ ହେଇଥିଲା ସେମାନେହିଲି କଣ ରିଲେଟିଭ ହେଇଥିବ ବୋଧେ
ନାଇଁ ପୁରା ତ ସେଇ ପରଠୁ ତ ପୁରା କ୍ଲୋଜ ହେଇଗଲେ ସେ ଆଉ
ହୁଁ ହୁଁ ହୁଁ
ତାପରେ ଯୋଉ ମାମାଲି ନୁହଁ ମାମାଲି ଆମ ଗାଁ ଯୋଉ ମାମାଲି ତା ଯାହାର ତା ଯାହାର ଘର ସାଧନାହାର ଘର ଆଗରେ ତ ତା ଥ୍ର ରେ ବି ମାମାଲି ଥ୍ର ରେ ବି ଲିପାନି ଚିହ୍ନି ଦେଲା
ହୁଁ ହୁଁ ହୁଁ ହୁଁ
ମାାମଲି କୁ ଲିପାନି ଏକା ଗୋଟେ ସାଙ୍ଗ ନା ଗୋଟେ ଯିବା ଆସିବା ଏକାଠି କରିଥିଲେ ନୂଆଁ ଗାଁ କଲୋଜ ହେ
ହୁଁ ହୁଁ ହୁଁ ହଁ ସେଇଟା ମାନେ ମୁଁ ସାଧନା ସହିତ ଥରେ ଦି ଥର କଥା ହେଇଯାଇଛି ମିଶିଯାଇଛି ତା ସହିତ ଟିକେ ତାପଡେ ଫଡ ଚକଲେଟ ଦେଇ ଏମିତି ଲିପା ମିସିଲା ସହିତ ସେ ଗାଡି ରେ ଯିବା ଆସିବା ଆସେ କରେ ନା ମେ ସେଇ ଟାଇମରେ ନୂଆ ଗାଁ କଲେ ଯିବୁ ତାପରେ ନୟାଗଡ ଥରେ ଏଥର ରଞ୍ଜନ ହଙ୍କ ସହିତ ଦେଖା ହେଇଯାଇଛି ତା ବଡକୁ କ୍ଲେଟ ବି ବେଳେବେଳେ ପଠାଏ। ଏ ଲିପା ପାଇଁ ପଠାଏ ଆମ ପାଇଁ ପଠାଏ ଆମେ ଏଇଠି ଛିଡା ହେଇଥିବୁ ନାଷ୍ଟାଣ୍ଡ ରେ ସେ ଯିବେ ଏଇଆଡେ ନୂଆଡା ଆମେ ଯିବୁ ନା ନୂଆଡା ହୁଁ ହୁଁ ମିଶାଣଆ ପିଲା ଆଡା
ତ ସହିତ
ହୁଁ ତାପରେ ଆଉ ଗୋଟେ ଇଆଡୁ ମୋର ଗୋଟେ ହିମାଂଶୁ ସାଙ୍ଗ ତାର ଇଏ କ୍ଲୋଜ ଫ୍ରେଣ୍ଡ ସାଧନା
କିଏ କିଏ?
ହିମାଂଶୁ ବୋଲି ଗୋଟେ ସାଙ୍ଗ ଟେ ସଏ ନୟାଡରେ ପଢୁଥିଲେ ନା ଦି ଜ ଯାକ ସଏ ନୟାଡରେ ପଢୁଥିଲେ ଲା ତାର ପ୍ଲସ୍ ଥ୍ରୀ କଲା ନୁ ଗାଁରେ ହିମାଂଶୁ କିନ୍ତୁ ସିଏ। ମିଶି ଯାଇଛନ୍ତି ସେଇଠୁ ଆଉ ନୟାଗଡ଼ରେ ଆଉ
ହୁଁ ହୁଁ।
ସିଏ ସେ ନୟାଡରେ ପଢିଲା ଟାଇମରେ ତାଙ୍କେ ଦି ଜଣ ମିଶି ଯାଆନ୍ତି ସିଏ ବି ତା ସହିତ କଥା କରେଇଛି। ଏମିତି ଆଉ ଭଲ ପିଲାଟା ବାକି
ହଁ।
ଏବେ ଗୋଟେ ଦିନ ଦେଖୁଥିଲି ସେ ଯାଉଥିଲା ତା ବାବାଙ୍କ ବାଇକିି ନା ଏଇଟା ଏକ୍ସସେଲଟା ଲାଗି ଆଣିିକ ନ
ନାଇଁ ନାଇଁ ବାଇକ୍ ବାଇକଟା ହେଇଥିବ ନା ତାଙ୍କର ବାଇକ ଗୋଟେ ସ୍କୁଟି ଗୋଟେ
ପୁରୁଣାକାଳିଆ ବାଇକି ନାଁ କି?
ହୁଁ।
ହୁଁ ଯାଉଥିଲା ଏବେ କୋଉଦିନ ଗୋଟେ। ଏମିତି ଆଉ
ତମେ ନୁଆ ଗାଆଁରେ ନା?
ହଁ ମୋର ନୂଆ ଗାଁ ପ୍ଲସ ଟୁ ପ୍ଲସ୍ ଥ୍ରୀ ନୂଆ ଗାଁ।
ନୟାଗଡ ତମର ହେଲାନି କି ପ୍ଲସ ଥ୍ରୀ?
ଆମର ଆସିଥିଲା ମଡେଲ ଡିଗ୍ରୀ କଲେଜ।
ମଡେଲ ଡିଗ୍ରୀରେ କରିଦେଇଥାନ୍ତ।
ଇଏହାର କରୁଛି କହିଲୁ ଶସ୍ମିତା କରିକି ହଇରାଣ ହେଲା ନା ନା।
ଆଁ
ଯିବା ଆସିବା ବହୁତ ଅସୁବିଧା ପଇସା ସିନା କମ କିନ୍ତୁ ଇଆଡୁ ଗଲା ଆସିକି ବି ହଇରାଣ ହେଇଯିବ ଅଯଥା ତାପରେ ଇଂଲିଶ ନଲେଜ ବି ଏତେ ନାଇଁ ପ ଇଂଲିଶ ଟୁ ଇଂଲିଶ ପଢିଲା ଭଳିଆ।
ହେ ସେମିତି ଲାଗିବ ହଉ ଆମେ କେମତି ପ୍ଲସ୍ ଟୁରେ କଲୁ ଯେ
ହୁଁ। ଆମେ ସିନା ଓଡିଆରେ ଲେଖିଦବୁ କି ପଢି ଦବୁ କି ଇଂଲିସ ନଲେଜ ଏତେ ବି ନାଇଁ ଇଂଲିସ ଟୁ ଇଂଲିଶ ଲେଖିକି ପଢିଲା ଭଳିଆ। ଆମ ଚିଣ୍ଟୁ ଏଇଟା କହୁଛି ନୟାଗଡ଼ରେ ପଢିବଛି ମୁଁ କହିଲି ଲେଖ ଲେଖିପାରିବନି ଇଂଲିଶ କଲେ। ବ୍ୟାକ ଲାଗି ଲାଗିକା ଦିନ ଯିବ।
ପାଞ୍ଚଶହ ତିରିଶ ରଖିଛି ତାକୁ ତମେ ଏତେ ମୂର୍ଖ ଭାବି ଦଉଛ?
ହ ମୁର୍ଖ ବୋଲେ ଏଟା ଗ୍ରେସ୍ ମାର୍କ ନା ଆଉ ପା ପଢ଼ା ପାଠ ହେଇଥିଲା ପିଲା ଜଣାପଡ଼ିଯିବନି। ସିଏ କହିଲା ଭଳିଆ କିଏ ବିକାଶ ଗଲା ଭଳିଆ ତାଲେ ତିନିଟା ଆଏସ ଓଏସ ଷ୍ଟୁଡେଣ୍ଟ ଆଉ କଣ?
ହେ ହା ହା।
ଆଇସ ଏଇଶ ନୁହଁ କଣ ପାଞ୍ଚଶହ ତିରିଶ ମାନେ କଣ ଅଳ୍ପ ହେଲାଣି?
ହୁଁ।
ଏମିତି କଥା ଆଉ ସେ ତାର ଟିକେ ଘୁସା ପିଲା ଘୁଷି ଘୁଷିକା ସବୁ ମନେ ରଖେ ହେଲା। ଆ ପଢିଛି ପଢିଛି କିନ୍ତୁ ସେତେଟା ପ୍ରେଜେଣ୍ଟ ମାଇଣ୍ଡ ନାହିଁ କି ନଲେଜ ବି ସେତେ ନାହିଁ ତାର।
ହୁଁ।
ସିଏ କଣ ଘୁଷା ପାଠ ବହି ଧରିକି ଘୁଷି ଘୁଷିକା ଲେଖିବ।
ତମେ ଦଶମରେ ଟ୍ୟୁସନ କୋଉଠି ପିଣ୍ଟୁ ଭାଇ କରୁଥିଲ ନୂଆ ଗାଁରେ ନା ଏଇ ହାଇସ
ଟ୍ୟୁସନ ନୂଆ ଗାଁ ରେ ମୋର। ମୁଁ ଏଠି ନବମ ଯାଏ କଲି।
ହଁ।
ତା ତାପରେ ଦଶମଟା ଗଲିଭାରି ନୂଆ ଗାଁ ତାପରେ ଏଇଠି ଟ୍ୟୁସନ ଆଉ ବାଗ ହଉନି।
କବି ଦିଦି ନା କୋଉଠି?
କବିତା ଦିଦି ତାପରେ ପିଲା ଷ୍ଟାଣ୍ଡାଡ ଉପରେ ଡିପେଣ୍ଡ କରେ। ଆମର ଏଠି ପଳେଇଥିଲୁ। ଏବେ ବି କିନ୍ତୁ ଭଲ ଆଉ ହଉନି କବିତା ଦିଦି ପାଖରେ। କହିଲୁ ଆଗରୁ ଦିଦି ପଢଉଥିଲେ। ଏବେ ସିଏ ଫେସବୁକରେ ମାତିଛନ୍ତି ବ୍ଲଗ ବ୍ଲଗ୍ କରୁଛନ୍ତି ୟୁନିକ୍ କବିତା ମାରିବୁ ଦେଖିବୁ ୟୁଟୁବରେ। କି ଫେସବୁକରେ ଆସିବଭାରି ସେ ବ୍ଲଗ କରୁଛନ୍ତି ପିଲା ରଖିକି ପାଠ ପଢ଼ଉଛନ୍ତି। ମୋ କହିବା କଥା ନିଜେ ପାଠ ପଢେଇବା ପିଲା ରଖିକି ପାଠ ପଢିବା ଭିତରେ ଫରକ ବହୁତ।
ହୁଁ କାରଣ ସେ ପଢ଼େଇ ପଢେଇ ଏକ୍ସପିରିନ୍ସଟା ତାଙ୍କ ଥିବ।
ହୁଁ ହୁଁ ହୁଁ ହୁଁ। ମାନେ ତାଙ୍କର ଟିୟୁସନ୍ ବହୁତ ଭଲ ରେଜଲ୍ଟ କରେ ସବୁ ବର୍ଷ। ଏବେ ଦି ବର୍ଷ ହେଲା କମିଗଲାଣି ଏବେ ଟିକିସାର ଭଲ ଟିୟୁସନ କରଉଛନ୍ତି ଏ ବର୍ଷ ଟିକିସାର ଟିୟୁସନ ରେ ଫାର୍ଷ୍ଟ କ୍ଲାସ ପାଇଛନ୍ତି ସତର ଟା ନା ଅଠରଟା।
ଆଉ ତା ସେ ଆଉ।
ମାନେ ବାଇଶଟା ପିଲାରୁ ସତରଟା ଅଠରଟା ଫାଷ୍ଟ କ୍ଲାସ।
ଟିକିଲି ସାର୍ କୋଉଟା।
ଟିକି ସାର୍ ଗୋଟେ ଏଇ ଥାନା ପଛ ପଟେ
ଓ ହୋ ହଁ ହଁ ହଁ ହଁ।
ଉଁ ଆଗରୁ ଥିଲା କୋଉଠି କହିଲୁ ଥାନା ସାହିରେ ସେପଟେ ଯୋଉ ଥିଲା ଥାନା ଫ୍ରଣ୍ଟ ରେ ଥିଲା ସେଇଟା ଆଗରୁ ସେତେବେଳେ ଚନ୍ଦନ କା ଟ୍ୟୁସନ କରଉଥିଲେ ଆମ କ୍ଲାସ ଏ ଟ୍ୟୁସନ ସାର୍ ମାନେ ଆ ଆଜି କାଲି ବାତେ ହେଇଯାଉଛନ୍ତି କଣ ମୋବାଇଲ ଭାଲି କେଞ୍ଚିକି ମଦ ଫଦ ପିକି ପିଲାଙ୍କୁ କଣ ପାଠ ପଢେଇବ କହିଲ। ହୁଁ।
ସତ କଥା ଏବେ ବି ମାନେବେ କେତେ ହଉଥିଲା କାରଣ ରେଜଲ୍ଟ ତ ଭଲ ହଉଛି ତାଙ୍କ ଢିଲା ହେବେନି କଣ ପାଇଁ।
ହୁଁ ହୁଁ ହୁଁ ମେନ୍ କଥା ହେଲା ସ୍କୁଲ ରୁ ରେଜଲ୍ଟଟ ମାର୍କ ମିଳିଯାଉଛି ବୁଝିଲୁ ନା।
ହୁଁ।
ହାରକୁ ମିଳି ଯାଉଛି ପିଲା ମାର୍କ ରଖି ଦଉଛନ୍ତି। ଦଶମ ଦେଖୁନୁ ଦଶମ ଆମ ପୁଅର ଏମିତି ନଲେଜ ନଥିଲା ଯେ ତିନିଶହ ସତ୍ ପଞ୍ଚସ୍ତରୀ ମାର୍କ ରଖିଲା ଭଳିଆ ଆଭରେଜ ମୁଁ ଭାବିବା କଥା ସିଏ ଅଢେଇଶହ କି ତିନିଶହ ଭିତରେ। ତିନିଶହ ପଞ୍ଚସ୍ତର ରଖିଛନ୍ତି ନା ନା ନା ନା। ମୋ ମାମୁଙ୍କ ପୁଅ ଗୋଟେ ତାର ଭାଇ ଗଣିତ ନଲେଜ ତାର କିଛି ନାହିଁ। ମାନେ ଗୋଟେ ସୋ ସ୍ମଲ ଗଣିତ ଦେଲେ ବି ସେ କରିପାରିବନି। କିନ୍ତୁ ରଖିଛି ନା ଗଣିତରେ ପଅଁଷଠି ନା ସତୁରି। ତାପରେ ନୂଆ ଗାଁରେ ଗୋଟେ ପ୍ଲସ୍ ପଏଣ୍ଟ କଣ ଜାଣିଛୁ ଟୁରିଜିମ ରହୁଛି ପ୍ରାକ୍ଟିକାଲ।
ହଁ ହାୟା।
ଶହେରୁ ନବେ ଟୋଟାଲ ପିଲା ନବେ ବୟାନବେ ପଞ୍ଚାନବେ ଏମିତି ପାଉଛନ୍ତି। ଆଉ ତାଙ୍କ ମାର୍କ ରଖିବ ନା ଆଉ କିଏ ରଖିବ।
ହଁ।
ସେଇଟା ତ ଆମର ପ୍ଲସ ପଏଣ୍ଟ ରହିଗଲା ନା। ହଁ ଏ ଏମିତି କଥା ଆଉ। ତମ କ୍ଲାସମେଣ୍ଟ ପିଲା କେତେ ଜଣ କଣ ପଢା ପଢି କରୁଛନ୍ତି ଏବେ ଆଉ।
ଆମେ ତ ଖାଲି ପୁଅ ପିଲା ଭିତରେ ମସ୍କାରି ସୌମ୍ୟ। ପବିତ୍ର ମୁଁ ବିଶୁମ୍ବର ବିଶୁମ୍ବର ବି ତ। ତା ଯୋଉ ସେ ଏ ପିଜୀଡିମ୍ କରୁଥିଲା ଯେ ଭୁବନେଶ୍ୱରରେ ପାଇଲା ପ୍ଲେସମେଣ୍ଡୋ।
ହୁଁ।
ଆଉ ଆମେ ପଢୁଥିଲୁ ଏବେ ସୌମ୍ୟ ପବିତ୍ର ମୁଁ।
ପବିତ୍ର କଣ ପଢୁଛି କିରେ।
ପବିତ୍ର କଣ କରୁଚି ବୋଧେ ଭୁବନେଶ୍ୱର ରେ କଣ ଗୋଟେ। ଏ ସାଇନ୍ସ ର ଡି୍ପଲମା ଫିପ୍ଲମା କି କଣ କୋଉ ଟାଇପର କଣ ଗୋଟେ କରୁ ଥିବ ତିନି ବର୍ଷକିଆ କୋର୍ସ କି କଣ ଆଉ।
ହ।
ଆଉ ଦୀପା ମିଟି ଇ ବାସ୍ ଦିପାକୁ ମିଟି ତ ଆଉ ହେତିକି ଆମେ ଏଇ ପାଞ୍ଚ ଜଣ ପଢୁଚୁ ଖାଲି ଆଉ ସମସ୍ତେ ଛାଡି ସାରିଲେଣି।
ଦୀପା ମିଟି ଏ ଯୋଉ ବର୍ଷା ଟା ତମ କ୍ଲାସମେଟ ନୁହଁ କି?
ହଁ ବର୍ଷା ଯେ ସିଏ ଏବେ କଣ କରୁଛି ବା ନେଟ ସିଷ୍ଟ୍ ଏଇ ଯୋଉ
ଅନଲାଇ ଅନଲାଇନ କେମିତି କଣ ଲିପା ମଝିରେ ମତେ କହୁଥିଲା ତା ବିଷୟରେ। କହିଲା ସିଏ ମତେ କହିଛି ମତେ ତାପରେ ଛାଡ଼ିଲା ଯେ ମୁଁ କହିଲି ଅନଲାଇନ ଚେ ଚେନ୍ ସିଷ୍ଟମ। ଏ ଭିତରେ ପଶିଛି ବୋଧେ ଭୁବନେଶ୍ୱରରେ ରହୁଛି ବୋଧେ।
ବ୍ରହ୍ମପୁରରେ ଥିଲା ବୋଲି ସଙ୍ଗାତ ମା କହୁଥିଲେ।
ଆଉ ତମର ତାଙ୍କର ବି ସଙ୍ଗାତ ଘର।
ହଁ ମୋ ବାପାଙ୍କ ସଙ୍ଗାତ ପା ସେ।
କେତେ ସଙ୍ଗାତ କରିଚ କିରେ ତମର।
ହା ହା। ମୋ ମା ର ସଙ୍ଗାତ ମୋର ସଙ୍ଗାତ ହଁ ଆମର ଢେର୍ ପୁରା କୁଣିଆ।
ନାଇଁ ଆମର ଏଇ ସଂଘାତ ମଝିରେ କେତେବେଳେ ବସୁନୁ ବନ୍ଧୁବାନ୍ଧବ ଯାହା।
ହା ହା ଆମେ ବି ବସିନୁ କି ଆରେ ଆ ମାନେ କିଏ ଗୋଟେ ବସେଇ ଦେଇଥିବ ମାନେ ସେ ବାଧ୍ୟ କରିବ ହଁ ବସ ବସ ଭଲ ସେ ଆ ନ ନେହେଲେ ଆମେ ମନରେ କେବେ ନାଇ।
ତୋ ସଙ୍ଗାତ କୋଉ ଗାଁ?
ଏଇ ଦଶପଲା କସୁମ ବଣ।
ଆଛା କୁଆଡେ କିରେ ଭିତର ଆଡେ। ଇଏ ସଳା ତୋ ଏଜର ନା ବଡ ଟେ ମ? ତୋ ଏଜର ବାହା ହେଇସାରିଲାଣୀ।
ହଁ।
ହୁଁ କଣ ଇନକମ କଣ କରୁଛନ୍ତି?
ସେଇ ନାଚପାଟି।
ଇ ଶଳା ନାଚ ପାଟିରୁ ବି ବାହା ହେଇଗଲେଣି ଲୋକ ଇ ସ
ହଁ ଏଇ ବଢିଆ ଏଇଥିରେ ରୋଜଗାର ଏଇ ଯୋଉ କଣ କହିଲେ କ୍ୟାସିୟର ଯୋଉ ନୁହେଁ କ୍କ୍ୟସିଓ ବଜଉଛନ୍ତି ଆରେ ତମ ଗାଁ ଙ୍କୁ ଥରେ ବି ଯୋ ଯୋଉ ଦଶହରାକୁ ନାଚ ହେଇଥିଲା ଯୋଉ ଉ ମଣିମା ମଣିମାଳମର ହଇ ହଇଲା କାଳ ଗୋଟେ ନାଟ ନାଟକ ନଥିଲା। ଏଇ ଏଇ ଆ ଏଇ ବର୍ଷ ତା ପୂର୍ବ ବର୍ଷ ନା କଣ।
ହୁଁ ହୁଁ ହେଇଥିବ ତାହେଲେ। ହୁଁ ହ ହୁଁ ଆରେ କଣ ଦେଖି କହିଲୁ ପ ମାନେ ପ୍ରାୟ ଟାଇମ୍ ଥିଲେ ସିନା କଲ ପଇସା ହେଇଯିବ।
ହଁ ନାଇଁ ତାଙ୍କର ପ୍ରାୟ ସମୟ ରହୁଛି ନା ବଢିଆ ର ତାଙ୍କର ହୋଉଛି ଭଲ।
ଯାହାହେଲେ ରାତିକ ହଜାରେ ଆଠଶହ ହଜାର ଲେଖା ପଡୁଥିବ ନାଇ କି? ଭଲ ସେ ମାନେ ସବୁବେଳେ ରହିବା ଦରକାର। ନହେଲେ ହଇରାଣ ହେଇଯିବନି ବାହାସାହା ହେଇକି।
ଏ କାର୍ତ୍ତିକ ମାସ ଟାଙ୍କ ଭଲ ହଉଛି ଦଶହରା ସମୟରେ ବି ଭଲ କଲ୍ ହଉଛି। ଏଗୁଡାକରେ ଭଲ କଲ ହଉଛି।
ସାରେ ଭିଡ଼ିଓ ଦେବେ। ତାପରେ ବିଲ ବାଡି କାମ କରିବେନି କି। ଆଉ କଣ ଫାଲି ହେଇ ନାଚକୁ ଅନେଇକି ବସିବେ। ଆଉ ଖାଲି ନାଚକୁ ଅନେଇକି ରହିଲେ କିଛି ହବନି। ହ ତୋ ଭାଇର ବି ସଙ୍ଗାତ ନାଇ କି।
ନାଁ ନାଇ ମୋ ନନାର ସଙ୍ଗାତ ନାହିଁ। ମୋ ବାପାଙ୍କ ସଙ୍ଗାତ ମୋ ମାଆଙ୍କ ସଙ୍ଗାତ ମୋ ସଙ୍ଗାତ ଭାଇ ସେତିକି।
ହୁଁ ହଁ ହଉ। ହୋଉ ରଖୁଛି ହେଲା।
ହଁ ହଁ ରଖ।